ହଁ ହଁ ଶ୍ରୀ ଜୟ ଜଗନ୍ ହଁ ଶ୍ରୀ ଜୟ ଜଗନ୍ନାଥ ଆପଣ ଏବେ କଣ କରୁଛନ୍ତି।
ମୁଁ ଏଇ ବସିଥିଲି ଆପଣଙ୍କ ସହିତ କଥା ହେବାକୁ ଇଚ୍ଛା ହେଉଥିଲା ଆପଣଙ୍କ କଥା ମନେ ବି ପଡ଼ୁଥିଲା ଆଉ ଦେଖିଲା ବେଳକୁ ସତକୁ ସତ ଆପଣଙ୍କ ନମ୍ବର ରୁ ମୋ ପାଖକୁ ଗୋଟେ କଲ୍ ଆସିଲା। ଆଉ ଆପଣଙ୍କ ଦେହ ପାହ ସବୁ ଭଲ ଅଛି ତ?
ହଁ ମୋ ଦେହ ତ ଏବେ ଭଲ ଅଛି କିନ୍ତୁ ଏବେ ଯୋଉ ସବୁ ସିଜନ ଚେଞ୍ଜ ହଉଚି ମତେ ସେ ସେଥିରେ ଟିକେ ଥଣ୍ଡା ହେଇଯାଇଚି ତାପରେ ମୁଁ ଏଇ ଆର ସପ୍ତାହ ମୁଣ୍ଡ ଧୋଇ ଦେଇେଇଥିଲି ପୁଣି ଏଇ ସପ୍ତାହ ବି ମୁଣ୍ଡ ଧୋଇ ଦେଇଚି। ସେଇ ଯୁଗୁରୁ ମତେ ଟିକେ ଥଣ୍ଡା ହେଇଯାଇଛି ଆଉ।
ଓହୋ ଆ ଜନ୍ମ ଦିନ ତ ଆପଣଙ୍କର ମାମାଙ୍କର ଆପଣ କଣ ପାଇଁ ଏତେଷ୍ଟାଇଲ ମାରିକି ମୁଣ୍ଡ ଟା ଧୋଇଛନ୍ତି ଆପଣକୁ ଥଣ୍ଡା ହବ ବୋଲି ନା କଣ?
ନା ନା ମୁଁ ଷ୍ଟାଇଲ ମାରିକି ମୁଣ୍ଡ ଧୋଇନି। ମୁଁ ଆର ସପ୍ତାହର ବି ବୁଧବାର ଦିନ ଧୋଇଥିଲି। ଉ ଏଇ ସପ୍ତାହରେ ବି ବୁଧବାର ଦିନ ହିଁ ଧୋଉଚି। ମୁଁ ରବବାର ନହେଲେ ସୋମବାର ଆଉ ବୁଧବାର ଏଇ ତିନିଟା ଛଡା ମୁଁ ଆଉ କେବେ ମୁଣ୍ଡ ଧୁଏନି ସେଇ ଯୁଗରୁ ମୁଁ ମୁଣ୍ଡ ଧୋଇ ଦେଇଥିଲି ଆଉ।
ହଉ ଶୁଣନ୍ତୁ ମୁଁ ଆଜି ଆପଣଙ୍କୁ ଗୋଟେ କଥା କହୁଛି ଆପଣ ମୁଁ ଯେମିତି କହୁଛି ସେଇ ଭଳିଆ ହିଁ ମୁଣ୍ଡ ଧୋଇବେ ଜାଣିଛନ୍ତି ଶୁଣନ୍ତୁ ମୁଁ ଆପଣଙ୍କୁ କହୁଛି ଆପଣଙ୍କୁ ମୋ କଥା ଭଲରେ ଶୁଭୁଛି ତ?
ହଁ ହଁ ଶୁଭୁଛି ଆପଣ କୁହନ୍ତୁ।
ଆପଣ ମୋ କଥା ଶୁଣିବା ପାଇଁ ଏବେ ପୁରା ଫାଙ୍କା ଅଛନ୍ତି?
ହଁ ଫାଙ୍କା ଥିଲି ବୋଲି ତ ଫୋନ କରିୁଥିଲି ନା।
ହଁ ହଁ ମୁଁ ଭାବିଲି କାଳେ ଆପଣ ଯଦି ବେଶୀ ଫାଙ୍କା ନଥିବେ ତାହେଲେ ଅଳ୍ପ କଥା ହେଇକି ରଖିଦେବେ ସେଥିପାଇଁ କାରଣ ମତେ ଏଇଟା ପୁରା ବଢିଆସି ଆପଣଙ୍କୁ ବୁଝେଇକି କହିବାର ଅଛି ଯେମିତି କିି ଆପଣଙ୍କ ଚୁଟି ଆଉ ଭବିଷ୍ୟତରେ ମୋଟା ଭବିଷ୍ୟତରେ ନାହିଁ ଆଉ ମାସେ ଦୁଇ ମାସ ପରେ ମୋଟା ଘନ ସବୁ ହେଇଯିବ ବୁଝିଗଲେ ତ?
ହଁ ମୁଁ ବୁଝିଗଲି ଆଉ ଆପଣ ଯୋଉ ଓ ମାନେ ଯାହା ସବୁ ଚଛୁଟିରେ ଲଗେଇବା କଥା କହୁଛନ୍ତି ମୋର ସେଗୁଡାକୁ କିଛି ନ ଲଗେଇକି ବି ମୋ ଚୁଟି ମୋଟା ଘନ କଳା ସବୁ ଅଛି। ଆଉ ଯଦି ମୁଁ ବିନା ତେଲ ବି ଲଗେଇକି ବାହାରକୁ ଯିବି ଲୋକ କହିବେ କି ହି ଇଏ ତେଲ ଲଗେଇକି ଆସିଛି କିନ୍ତୁ ମୁଁ ତେଲ ଲଗାଏନି ଏ ଚୁଟିରେ କେବେ ବି।
ଓହୋ ମୁଁ ବୁଝିଗଲି ଆପଣଙ୍କର ତାହେଲେ ଶୁଖିଲା ଚୁଟି ନୁହଁ ଉଦା ଚୁଟି ମାନେ ଯେମତି କିି ସୁ ଶୁଖିଲା ଦେହ ଥାଏ ଓଦା ଦେହ ଥାଏ ମାନେ ଓଇଲି ସ୍କିନ ଡ୍ରାଇ ସ୍କିନ ଆପଣଙ୍କର ସେଇ ଭଳିଆ ଚୁଟି ହାଉଛି ଡ୍ରାଇ ଚୁଟି ନୁହଁ। ଓଇଲି ଟିକେ ରହୁଛି ହଉ ଛାଡନ୍ତୁ ଶୁଣନ୍ତୁ ମୁ କଣ କରେ ନ। ମୁ ମୋ ଚୁ ଆପଣ ତ ମେ ଚୁଟି ଦେଖିଥିବେ ତ ସେ ଚୁଟି ରେ କଣ କରେ ନା ଆଗ ସ ସବୁଦିନ ଯେଉଁଦିନ ମୋର ମୁଣ୍ଡ ଧୋଇବାର ଥିବ ସେଦିନ ର ପୂର୍ବଦିନ। ମୁଁ କଣ କରେ ନା। ହଉଛି ଟିକେ ଚାଉଳ ମାନେ ମୁଠାଏ ରୁ କମ ମାନେ ଦୁଇ ଚାମଚ ଚାଉଳ। ଆଉ ଦୁଇ ଚାମଚ ମେଥି। ଦୁଇ ଚାମଚ ରାଶି ଆଉ ଦୁଇ ଚାମଚ ଏ ଯୋଉ ଅଳସୀ ମଞ୍ଜି। ଆଉ ଦୁଇ ଚାମଚ ଯୋଉ ଚିଆ ସିଡ୍ ଡ୍ କୁହନ୍ତି ତାକୁ ହଉଛି ଗୋଳେଇ ଦେଇକି ପାଣିରେ ଭେଦେଇକି। ତାକୁ ଟିକେ ରଖିଦିଏ ପୁରା ଗୋଟେ ଦିନ ଯାଏଁ ସେ ପୁରା ଭେଦିବ। ତା ପରଦିନ ସେଦିନ ରାତିରେ ମୁଁ କଣ କରେ ନା ସେଦିନ ରାତିରେ ଆସିକି ମୁଁ ନା ତେ ଚୁ ଚୁଟିରେ ନା ନଡିଆ ତେଲ ନହେଲେ ସୋରିଷ ତେଲ ହେଲା ନହେଲେ ବାଦାମ ତେଲ ହେଲା। ନହେଲେ ଆଉ ଯଦି କିଛି ଅଲଗା ତେଲ ଥାଏ ଯୋଉଟା କି ଚୁଟି ପାଇଁ ବହୁତ ଭଲ। ସେଇଟା ଲଗାଏ ଆଉ ତା ପରଦିନ ସକାଳେ ମୁଁ ଜଣଙ୍କୁ କହୁଥାଏ। ସିଏ ହଉଛି ମତେ ସବୁ ମୋର ଚୁଟି ଥିବା ଧୁଆ ଦିନ ମନ୍ଦାର ପତ୍ର ଆଣିକି ଦିଅନ୍ତି। ଆଉ ମୁଁ ମନ୍ଦାର ଫୁଲ ଦଶ ଟଙ୍କା ଦେଇକି କିଣିକି ଆଣେ ଆଉ କଣ କରେ ନା ସେ ଯୋଉ ଦଶ ଟଙ୍କା ଦେଇକି କିଣିକି ଆଣିଥାଏ ଆପଣ କେବେ ମନ୍ଦାର ପତ୍ର ଫୁଲ ଆଣିଛନ୍ତି ମାନେ ମାନେ ଏମିତି କିଣିକି କେବେ କେତେ ଟଙ୍କା ପଡ଼େ ଆପଣଙ୍କର ସେ ଯେଉଁ ମନ୍ଦାର ଫୁଲ?
ମୁଁ ତ ବେଳେ ବେଳେ ପାଞ୍ଚ ଟଙ୍କାରେ ଆ ଆଉ ବେଳେ ବେଳେ ଦଶ ଟଙ୍କାରେ ଆଣେ। ପାଞ୍ଚ ଟଙ୍କାରେ ଯେତେବେଳେ ମୁଁ ଆଣ ସେତେବେଳେ ପାଞ୍ଚ ଟଙ୍କାରେ ସେ ଛଅଟା ନା ସାତଟା ଟା ଦିଅନ୍ତି। ଆଉ ସେଇ ଦଶ ଟଙ୍କାରେ ପନ୍ଦରଟା ନା ଷୋହଳ ଟା ଦିଅନ୍ତି ସେଇ ଯୁଗରୁ ମୁଁ ଦଶ ଟଙ୍କା କି ପାଞ୍ଚ ଟଙ୍କାରେ ନେଇ ଆସେ ଆଉ ଯଦି କୋଡିଏ ତିରିଶ ଟଙ୍କା ରେ ଆଣିବି। ଏତେ ଫୁଲ କରିକି ବି ମୁଁ କରିବି କଣ ସେଇ ଯୁଗରୁ ମୁଁ ଦଶ କି ପାଞ୍ଚ ରେ ନେଇ ଆସ ମୋର ହେଇଯାଏ ସବୁ। ଫୁଲ ଆଉ ଯୋଉ ମୁଁ ଆଉ ମୋ ଚୁଟିରେ କଣ ଲଗେଇ ଜଣ ଛନ୍ତି? ମୁଁ ଅଧିକ କିଛି ଲଗାଏନି ମୁଁ ଖାଲି ମୋ ଚୁଟିରେ ସବୁବେଳେ ମାନେ ମାନେ ଯୋଉ ଦିନ ମୁଣ୍ଡ ଧୋଇବାରା ଥିବ ତାର ଦି ତିନି ଦିନ ପୂର୍ବରୁ ଚୁଟିରେ ନଡିଆ ତେଲ ଲଗାଏ ତାପରେ ସେଇଠି ମୁଁ ଗୋ ଟେ ମାନେ ଯୋଉ ମେଥି ମେଥି କୁ ଗ ମାନେ ଦି ଚାମଚ ମେଥି। ଭ୍ରୁସଙ୍ଗ ପତ୍ର ଗୋଟେ ତାର ଗୋଟେ ଯୋଉ ପାଖୁଡାର ଯୋଉ ଡେମ୍ଫ ଥାଏ ଗୋଟେ ଡେମ୍ଫ ସେଇଟା। ଆଉ ଗୋଟେ ନେଇଯାଏ ପୁରା ତାପରେ ସେଇଥିରେ ମୁଁ ମାନେ ସେଇ ଯୋଉ ଗରମ ପାଣି ଫୁ ମାନେ ଫୁଟୁଥିବା ଗରମ ପାଣି ରେ ତାକୁ ମୁଁ ସେ ଦି ଚାମଚ ମେଥି ଆଉ ସେ ଭୂସଙ୍ଗ ପତ୍ର ପକେଇକି ତାକୁ ଟିକେ ଅଳ୍ପ ସମୟ ଟିକେ ସିଝେଇ ଦିଏ ସିଝେଇ ସେଇଟା ସିଝି ସାରିଲା ପରେ ତାର ସେ ଯୋଉ ଗରମ ପାଣି ଟାକୁ ଯୋଉ ପାଣି ଟାକୁ ଛାଣିଦିଏ ସେଗୁଡାକ ମେଥି ଆଉ ଭ୍ରୁସଙ୍ଗ ପତ୍ର କୁ ପୁରା ଛାଣିଦିଏ ପାଣିକୁ ଅଲଗା କରିଦିଏ। ତାପରେ ମୁଁ ସେଇଥିରେ, ମୁଁ ଯୋଉ ସାମ୍ପ ସବୁବେଳେ ୟୁଜ୍ କରେ ସେଇ ସା ମ୍ପ ସେଇଥିରେ ଗୋଳେଇକି ତାକୁ ଭଲରେ ପୁରା ଗୋଳେଇ ଦିଏ। ତାପରେ ଆପଣ ଯୋଉ ସାମ୍ପ ୟୁଜ୍ କରନ୍ତି, ସେ ସାମ୍ପୋ ଆପଣ ଲଗେଇ ପାରିବେ। ତାପରେ ସେଇଟାକୁ ମୁଁ ମୋ ମୁଣ୍ଡରେ ଲଗେଇ ଦେଇକି ପାଞ୍ଚ ମିନିଟ ରଖିଦିଏ। ତାପରେ ମୁଁ ମୁଣ୍ଡ ଧୋଇଦିଏ। ତାପରେ ଆଉ ଥରେ ଖାଲି ନର୍ମାଲ ସାମ୍ପରେ ମୁଣ୍ଡ ଟା ଧୋଇ ସାରିଲା ପରେ ଦେଖିବେ ଆପଣଙ୍କର ଚୁଟି ଟା ଯୋଉ ଥିବ ମାନେ ଆଗରୁ ମାନେ ଆଗରୁ ଯେମିତି ଚୁଟି ଝଡୁଥିବ ଚୁଟି ଉରା ପୁରା ଅଠାଳିଆ-ଅଠାଳିଆ ହେଇକି ରହୁ ଥିବ ସେମିତି ଟୋଟାଲି ରହିବନି ଚୁଟି ଆପଣଙ୍କର ଆଗୁରୁ ଯେମିତି ବଢୁଥିଲା ତାର ଦି ଗୁଣ ହେଇକି ବଢିବ ଆଉ ଆପଣଙ୍କ ଚୁଟି ମୋଟା ଘନ ଆଉ ଯୋଉ ପୁରା କଳା ବି ହବ, ଆଉ ସେଗୁଡାକ ବହୁତ ସିଲକି ବି ରହି ବ ଆପଣଙ୍କ ଚୁଟି। ଆପଣ ଏଇଟା ଥରେ ନିଶ୍ଚୟ ଟ୍ରାଏ କରିବେ।
ହଁ-ହଁ ନିଶ୍ଚୟ କାହିଁକି ନା ମୁଁ ବି ଏମିତି ବି ମୁଁ ଯୋଉଟା ଲଗଉଚି ଆପଣଙ୍କୁ କହିଲେ ଟିକେ ପୂର୍ବରୁ କି ମୁଁ ଯୋଉଟା ଲଗଉଛି। ସେଥିରେ ବି ତ ମୁଁ ମେଥିର ବ୍ୟବହାର କରିଚି, କାରଣ ମୁଁ ଜାଣିଛି ମେଥି ପାଇଁ ଚୁଟି ଟିକେ ଚିକ୍-ଚିକ୍ ମାରେ ଆଉ ମେ ଥି ପାଇଁ ଚୁଟି ଟିକେ ଶକ୍ତିଶାଳୀ ବି ହୁଏ। ତ ସେଥିପାଇଁ ମେଥି ତ ମେଥି ଆଉ ଚାଉଳ ଏଗୁଡାକ ତ ଜମା ମିସ୍ ହେଇପାରିବନି। ହଉ ମୁଁ ଆପଣଙ୍କୁ କଣ କହୁଥିଲି ମନ୍ଦାର ପତ୍ର ମନ୍ଦାର ପତ୍ର ଆଣେ ଆଉ ମନ୍ଦାର ଫୁଲ ବି ଆଣେ, ତ ସେଇ ଯୋଉ ମାନେ ସେଇ ଯୋଉ ଟା ପୂର୍ବ ଦିନ ରାତିରେ ଭିଦେଇଥାଏ ସବୁ ମଞ୍ଜି ଗୁଡାକୁ ତାକୁ ଆଉ ମନ୍ଦାର ପତ୍ର ଆଉ ମନ୍ଦାର ଫୁଲକୁ ଗୋଟେ ଗ୍ରାଇଣ୍ଡରରେ ରଖେ। ତାପରେ କଣ କରେ, ମୁଁ ଆମର ଛାତ ଉପରକୁ ଯାଏ ଛାତ ଉପରେ ଆମର ଘି କୁଆଁରୀ ପତ୍ର ଅଛି, ଘି କୁଆଁରୀ ଗଛ ଯୋଉ ଆପଣ ତ ନିଶ୍ଚିନ୍ତ ଜାଣିଥିବେ। ଘି କୁଆଁରୀ ଗଛ ଅଛି। ସେଠିକି ମୁଁ ଯାଏ ଗୋଟେ ପୁରା ଘି କୁଆଁରି ନେଇକି ଆସେ, ତାପରେ କଣ କରେ ଘି କୁଆଁରି ର ତଳ ପଟେ ଗୋଟେ ମାନେ ହଳଦିଆ ରଙ୍ଗର ଗୋଟେ ବିଷାକ୍ତ ମାନେ ତରଳ ପଦାର୍ଥ ଟେ ବାହାରେ ତ ତାକୁ ମୁଁ କିଛି ଟାଇମ୍ ସେମିତି ସିଧା ଭାବରେ ରଖିଦିଏ ପୁରା ନବେ ଡିଗ୍ରୀ ଭାବରେ। ରଖି ସାରିଲା ପରେ, ସେ ହଳଦିଆ ରସ ଗୁଡାକ ସେଇଥିରୁ ସବୁ ବାହାରି ଗଲା ପରେ ତାକୁ ମୁଁ ସେ ତଳ ଭାଗକୁ ଟିକେ କାଟିଦିଏ, ଆଉ ସାଇଡ ସାଇଡରେ ଯୋଉ ଥାଏ ହଉଛି କଣ୍ଟା ତାକୁ ବି ମୁଁ ମ ମଧ୍ୟ କାଟିଦିଏ, କାଟି ସାରିଲା ପରେ ବାକି ଯୋଉ ରହିଲା ତାକୁ ମୁଁ ଛୋଟ-ଛୋଟ ପିସ୍ କରିକି ଖ ଛୋଟ-ଛୋଟ ଖଣ୍ଡ କରିଦେଇକି କଣ କରେ ନା ସେ ଗ୍ରାଇଣ୍ଡର ରେ ଦେଇଦିଏ। ତାପରେ ମୁଁ କଣ କରେ ନା ମେହେନ୍ଦୀ ଆ ଦେଖନ୍ତୁ ମଞ୍ଜୁଆତି ପତ୍ର ତ ସବୁବେଳେ ହଉ ମିଳିବା ଅସମ୍ଭବ ମାନେ ସହର ଏରିଆରେ ଆମ ସହର ଅଞ୍ଚଳରେ ତ ସେଥିପାଇଁ ମୁଁ କଣ କରେ ନା ମେହେନ୍ଦୀର ପାଉଡର୍ ଗୁଣ୍ଡ ରଖିଛି ମୁଁ। ତ ସାଧରେ ଟିକେ ମେହେନ୍ଦୀରେ ମେହେନ୍ଦୀ ବି ପକେଇଦିଏ। ଏତିକି ପକେଇ ସାରିଲା ପରେ ତାକୁ ଟିକେ ପାଣି ଦେଇକି ଗ୍ରାଇଣ୍ଡିଙ୍ଗ କରିଦିଏ ଗ୍ରାଇଡିଙ୍ଗ କରିସାରିଲା ପରେ ସିଏ ପୁରା ହଉଛି ତରଳ ପଦାର୍ଥର ହେଇଯିବ। ଆଉ ସେଇଟା ଗ୍ରୀନ୍ କଲର୍ ର ହେଇଯିବ ନହେଲେ ରେଡ୍ କଲର୍ ବି ତା ଦେହରେ ଟିକେ ଥିବ। କାହିଁକି ନା ପତ୍ର ମିଶୁଚି ଫୁଲ ମିଶୁଚି ସେଥି ପାଇଁ ଆଉ ଧଳା କିନ୍ତୁ ହବ ନାହିଁ। କାହିଁକି ନା ଗି ସବୁଜ ରଙ୍ଗ ଟା ଧଳା ରଙ୍ଗକୁ ବେଶୀ ଉପରେ ଥାଇକି ଆସେ। ତ ସେଥି ପାଇଁ ସେଟା ଯେତେବେଳେ ଇଏରେ ରଙ୍ଗର ହେଇଯିବ ତାକୁ ମୁଁ କଣ କରିବି ନା। ବାଥରୁମ୍ ନେଇକି। ତାକୁ ହେଉଛି ମୁଁ ମୋ ଚୁଟିରେ ଲଗେଇବି ଆଉ ଦେଢେ ଘଣ୍ଟା ରଖିବି ଆପଣ ତ ଦେଖିଥିବେ? ମୁଁ ଯେବେ ଲଗେଇଥାଏ ଦେଖିଛନ୍ତି କି ନାହିଁ?
ହଁ ହଁ ମୁଁ ଦେଖିଚି। ସେଇଟା ଅଧିକ ସମୟ ରଖିବା ବି କଥା। ଆଉ ଆପଣଙ୍କର ଯଦି ରୁପି ବି ହଉଥିବ ରୁପି ଉ ଉକୁଣୀ ହେରିକା ହଉଥିଲେ ଏଇଗୁଡ଼ାକ ଲଗେଇଲେ ବହୁତ ଭଲ ବି ଆଉ ଯୋଉ ମେଥି ମେଥିରେ ବହୁତ ସାରା ଚୁଟି ପାଇଁ ବହୁତ ସାରା। ମାନେ ପାୱାର ବି ଅଛି ସେଥିରେ ମେଥି କୁ ଲଗେଇଲେ ମେଥି ଚୁଟି ସିଲ୍କ ହୁଏ। ସାଇନ ବି କରେ ତାପରେ ମେଠିରେ ଚୁଟି କେବେ ଉ ପଡ଼େ ବି ନାହିଁ ମେଥି ଆଉ ଚାଉଳ ଏଇ ଦିଟା ହଉଚି ବହୁତ ଭଲ। ଆପଣ ଚାଉଳ ଅରୁଆ ଚାଉଳ ନିଅନ୍ତି ନା ଉଷୁନା ଚାଉଳ ନିଅନ୍ତି?
ନାଇଁ ଦେଖନ୍ତୁ ଅରୁଆ ଚାଉଳର ଦାମ୍ ଟିକିଏ ଯେତେ ଚା ହେଲେ ବି ଅଧିକ ଆଉ ଆମେ ତ ମଧ୍ୟମ ଧରଣର। ପରିବାରର ଲୋକ। ତ ଆମେ ଅରୁଆ ଚାଉଳ କାହିଁକି ନବୁ ତ ମୁଁ ସବୁବେଳେ ଉଷୁନା ଚାଉଳ ହିଁ। ଅଧା ମୁଠା ଅଧା ମୁଠା ନୁହଁ ମ ଦୁଇ ଚାମଚହି ନିଏ। କାରଣ ଅନ୍ୟ ସବୁ ମଞ୍ଜି ଗୁଡ଼ାକ ବି ତା ଦେହରେ ପଡୁଚି ନା। ସେଥିପାଇଁ ମୁଁ ଚାଉଳ ହିଁ ଦୁଇ ଚାମଚ ନେଇଯାଏ ଆଉ ସବୁ ମେଥି ବି ଦୁଇ ଚାମଚ। ଆଉ ସବୁ ଗୋଟେ ଗୋଟେ ଚାମଚ ନେଇ କି। ତାକୁ ଇଏ କରିଦିଏ କାହିଁକି ନା ମୋ ମୁଣ୍ଡରେ ତ ଚୁଟି ଅଳ୍ପ ଅଛି। ତ ସେଥି ପାଇଁ ବେ ବେଶି ମାନେ ମଞ୍ଜିର କିଛି ଆବଶ୍ୟକ ନାହିଁ ଅଳ୍ପ ମଞ୍ଜି ହେଲେ ବି ଚଳିବ। ଆଉ ତାପରେ ବି ତାଦେହରେ ଘି କୁଆଁରୀ ପତ୍ର ବି ମିଶେଇ ମାନେ ଘି କୁଆଁରୀ। ତା ରସ ଟା ମିଶେ ଆଉ ତା ସହିତ। ମନ୍ଦାର ପତ୍ର ଆଉ ଫୁଲ ବି ମିଶେ ତ ସେଥି ପାଇଁ। ମୋର ମାନେ କିଛି ଅସୁବିଧା ହୁଏ ନାହିଁ ମୋର ଚୁଟି ଯେତିକି ଅଛି ସେଥିପାଇଁ ହେଇଯାଏ। ହଉ ଆପଣ ଏବେ ଯାଆନ୍ତୁ ନହେଲେ ଶୋଇବେ କି କଣ କରିବେ। ନା ଆଉ ଆଉ କଣ କହୁଚିନ୍ତି ଯଦି କହୁନାହାନ୍ତି ମୁଁ ଆପଣଙ୍କ ସହିତ କଥା ହବାକୁ ରାଜି ଅଛି। କୁହନ୍ତୁ।
ନା ଥାଉ ମୁଁ ରଖୁଚି ଆଉ କେବେ କଥା ହେବା ମତେ ବି ନିଦ ଲାଗିଲାଣି ଆଉ।
ହଉ ତାହେଲେ ଆପଣ ରଖ